ହାଲୋ।
ହେଲୋ।
ଆଜ୍ଞା ନମସ୍କାର।
ପ୍ରଣାମ।
କଣ କରୁଚନ୍ତି?
ଏଇ ଟିକେ ବସିକି ଏବେ ଟିଭି ଦେଖୁଥିଲୁ ଆଉ। କଣ କୋହୁଥୁଲେ ଆପଣ କଣ ଫୋନ କରିଥିଲେ?
ଏଇ ଫୋନ କରିଥିଲି କଣ କହିଲ ନାରୀ ନିର୍ଯାତନା କେମିତି କଣ ହୋଉଚି ଟିକେ ଏଇ ଛୁଆ ଆସ୍ ଥିଲେ ତ ବୁଝିଥାନ୍ତେ ତ ମୁଁ ସେଇଥିପାଇଁ ପଚାରିବା ପାଇଁ ଫୋନ କରିଥିଲି।
ଓଡିଶାର ତ ଏବେ ନାରୀ ନିର୍ଯାତନା ଦିନକୁ ଦିନ ବଢି ଚାଲିଲାଣି ଆଉ ଅଛି କୋଉଠି।
ହଁ ସେଇ ବିଷୟରେ ଟିକେ ମୁଁ କହିକି ଆଲୋଚନା କରିଥାନ୍ତି ଆପଣଙ୍କ ସହିତ।
ତମ୍ ନ ବୁଝିଲେ ନ ବୁଝିଲା ନାରୀ ନିର୍ଯାତନ ରାତି ପାଇଲି ମାଆ ହୋଉଚି।
ଏଇ ଦେଖୁନାହାନ୍ତି ପରିବାରରେ ଗୋଟେ ଝିଅଟେ ଜନ୍ମ ହେଲେ ସବୁ ବାପାମାଆ ମାନେ କେମିତି ଏ ମାନେ ମନ ଦୁଃଖ କରୁଚନ୍ତି ଜେଜେମା ଜେଜେବା
ସେ ଦେ ଗୋଟେ ଗୋଟେ ଅମଣିଷ ଗୋଟେ ଗୋଟେ ଅମଣିଷ ଯିଏ ମନ ଦୁଃଖ କରୁଚନ୍ତି ଆଉ ଜଣେ ଜଣେ ପୁରା ବଢିଆ ୱେଲକମ୍ କରୁଚନ୍ତି କେମିତି ଦେଖୁଚ ନା।
ହଁ ଜଣେ ଜଣେ ବୋହୁତ ଖୁସି ହୋଉଚନ୍ତି ଆଉ ବୋହୁତ ଲୋକ କୋହୁଚନ୍ତି ଆମ ବଂଶ ରକ୍ଷା କରିବା ପାଇଁ ପୁଅଟେ ଦରକାର ଝିଅ ହେଇଗଲା ମନ ଦୁଃଖ କରୁଛନ୍ତି।
ସିଏ ତ ଅଲଗା କଥା କିନ୍ତୁ ଝିଅଟେ ତ ନିହାତି ଦରକାର ମୁଁ ଜାଣିବାରେ ଝିଅଟେ ନିହାତି ଘରକୁ ଦରକାର। ଯୋଉଠି ଝିଅଟେ ନିହାତି ଦରକାର ଆଉ ଝିଅ ର ନଥିଲେ କଣ ଘର ସୁନ୍ଦର। ଆଜିକାଲି ଲୋକ ବୁଝୁନାହାନ୍ତି ଯୋଉ ବାପମାଆ ଏଇ ଯୋଉତୁକ ପାଇଁ ବି ଅଧେ ଲୋକ ବାପାମାଆ ମନଦୁଃଖ କି ଝିଅଟେ ହେଲା ବେଳକୁ ଯୋଉତୁକ ଦବାକୁ ପଡିବ ଏଟା କରିବାକୁ ପଡିବ ସେଟା କରିବାକୁ ପଡିବ ଆଜିକାଲି ତ ସୁନା ରେଟ ଯୋଉଭଳିଆ ହେଲାଣି।
ଆଗିଆଁ।
ସେଇଥିପାଇଁ ଲୋକଙ୍କର ମନ ଦୁଃଖ ହଉଛି ଆଉ ଯୌତୁକତା ଉଠିବ ନା ଅଧେ ଆହୁରି ଖୁସି ଖୁସି ଗ୍ରହଣ କରନ୍ତେ ଝିଅ।
ଆଗ କାଳରେ ଯେମିତି ଝିଅ ମାନେ ହେଲେ ମାନେ ଘରେ ରହୁଥିଲେ ଏ ପାଠ ସାଠ ପଢିବାକୁ ଘରୁ ବାହାରକୁ ଛାଡୁ ନଥିଲେ। କି କୁହନ୍ତୁ ଖାଲି ଘରେ ରହିବ ବୋଲିକି ମାନେ ତାଙ୍କର ଅ ସ୍ଥିରତା କରିଦେଇ
ଆଜିକାଲି ତ ସମାଜରେ ପୁଅଙ୍କ ସହିତ ଝିଅ ସମସ୍କନ୍ଦ ହେଇକି ଗୋଡ ହାତ ଗୋଡରେ ଗୋଡ ମିଶେଇକି ଚାଲିଲେଣି ଆଉ ସବୁ ତ ଚାକିରି କଲେଣି। ଆଉ ସବୁ ତ ରୋଜଗାର କ୍ଷମ ହେଲେଣି ତଥାପି ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ଭାରି ତାକୁ କଣ କରାଯିବ।
ଏବେ ସେ ଆଉ ଟିକେ ହଁ ଏବେ ଟିକେ ତଥାପି ଶିକ୍ଷା ଦେଲେଣି ଘରୁ ବାହାରକୁ ବାହାର କରାଇଲେନି।
ହୁଁ ବହୁତ ବଦଳିଲାଣି ସବୁ ଜାଣିଲେଣି ହୁ।
ତଥାପି ଲୋକମାନଙ୍କର ଚିନ୍ତାଧାରା ଯାଉନି।
ହୁଁ। ମୋବାଇଲ୍ ରେ ବି ବହୁତ ଲୋକ ଦେଖିକି ବଦଳି ଗଲେଣି ଆଜିକାଲି ଝିଅ ବି ଆଉ ଅଛନ୍ତି ବଦଳିଗଲେଣି ବହୁତ୍।
ଆଜ୍ଞା।
ଯେତେ ବଦଳୁଛନ୍ତି ସେତେ ନିର୍ଯାତନା ବଢି ଚାଲିଛି କାହାକୁ ମାରିକି ବିଲରେ ଫୋପାଡି ଦେଲେଣି କାହାକୁ କୁ ମାରିକି ନଈରେ ପୋପାଡ଼ି ଦେଲେଣି।
ଏବେ ଏବେ ଗୋଟେ ଶୁଣିଛନ୍ତି ନା କେମିତି ଉଁ ମାରିକି ପକେଇଛନ୍ତି ହସ୍ପିଟାଲରେ।
ହୁଁଉ। ସରପଞ୍ଚ ଚାମେଲି ଓଝା କୁ ଦେଖୁନ।
ଆଜ୍ଞା।
ଆ ଯେତେ ଦୁନିଆ ବଦଳୁଛି ସେତେ କେସ୍ ବଢ଼ୁ ବଢୁଛି ତାପରେ ଆଜିକାଲି ଯୋଉ ନିଶା ଶ କ୍ତ ଯୁବକ ସେମାନଙ୍କ ସେମାନେ ପଛ ଆଗେ ଭୁଲ କରିଦଉଛନ୍ତି ପଛରେ ଭାବୁଛନ୍ତି। ଗଣ ଦୁଷ୍କର୍ମ ତ ଆଜିକାଲି ବେଶୀ ହେଲାଣି।
ଆଜ୍ଞା।
ଆଉ ପ୍ରଥମ ଭୁଲ୍ ଆଉ ଭୁଲ୍ ଟା ତ ଭୁଲ୍ ଭୁଲ୍ ହେଲା ପରେ ଆଉ ଠିକ୍ କଣ କରାଯାଇ ପାରିବ।
ସେମାନେ ବି ଜାଣିବା ଦରକାର ପୁଅ ହେଲେ ବହୁତ୍ ଖୁସି ହଉଥିଲେ ଏନା ପୁଅ ମାନେ ନେଇ ବୃଦ୍ଧାଆଶ୍ରମରେ ଛାଡି ଦଉଛନ୍ତି ବାପ ମାଆଙ୍କୁ। ସେତେବେଳକୁ ଆଉ ଜାଣି ପାରୁନାହାନ୍ତି ଯେ ଝିଅ ଜନ୍ମ ହେଲେ ଝିଅ ଟେ ନେଇକି କେବେ ଛାଡିବନି ପୁଅ ମାନେ ନେଇକି ଯୋଉ ଛାଡି ଦଉଛନ୍ତି ସେମାନେ ଯୋଉ କଷ୍ଟ ପାଉଛନ୍ତି
ସେଇ ବା ସମସ୍ତେ କଣ ସ ସମାନେ ସବୁ ସେ ପୁଅ ଯା ଝିଅ ସେଇଆ ବାପା ମା ସେଇଆ ବାପା ମା ବି କିଛି ଅଂଶରେ ଦାୟୀ ରହୁଛନ୍ତି। ପୁଅ ମାନେ ବି କିଛି ଅଂଶରେ ପୁଅ ବୋଉ ସେଇ ବୋଉ ଗୋଟେଇ ସେ ଜଣଙ୍କ ଝିଅ ନା ନାଇଁ ସେ ଘରେ ବାପ ମାଙ୍କ ସହିତ ଯେମିତି ବ୍ୟବହାର ଶାଶୁଶଶୁରଙ୍କ ସହିତ ହଁ ଶାଶୁଶଶୁରଙ୍କ ସହିତ କଣ ବ୍ୟବହାର ସେଇଆ ଠିକ୍ କରୁଛି ଆଉ ସେ ବି ତ ଗୋଟେ ଘରର ବୋହୁ। ସେମାନେ ବି ସବୁ ସମସ୍ତଙ୍କର କିଛି କିଛି ଅଂଶରେ ବୁଝାବଣା ଭୁଲ ରହୁଛି ଆଉ। ପରିସ୍ଥିତି ପରିବେଶ କୁ ନେଇ
ତାପରେ ଏଇ ଯୋଉ ପୁଅ ମାନେ ବି ଇଁ ନିଶା ଦ୍ରବ୍ୟ ନଉଛନ୍ତି। ଆ ସ୍ତ୍ରୀ ଲୋକମାନେ ହଇରାଣ ହଉଛନ୍ତି ନେଇକି ଛାଡୁଛନ୍ତି। ତାପରେ ବି ନିଶା ଖାଇକି କଣ କହୁଛନ୍ତି କଣ ନାହିଁ ସେମାନେ ଜାଣି ପାରୁନାହାନ୍ତି।
କିଛି ବଦଳିଲାଣି ସଡକ ଦୁର୍ଘଟଣା ନିଶା ପାଇଁ ଗଣ ଦୁଷ୍କ ବଳାତ୍କାର ନିଶା ପାଇଁ। ଘରେ ଝଗଡା ନିଶା ପାଇଁ। ଆଉ ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମ ଛାଡିବା ନିଶା ପାଇଁ ନିଶା ପ୍ରମୁଖ କାରଣ ହେଇଗଲାଣି ବୃ ସେଇ ଜିନିଷ ଗୋଟେ ନେଲା ପରେ ଲୋକ ଆଉ ମାନେ ମଣିଷ ରୂପରେ ନରହିକି ସଇତାନ୍ ରୂପରେ ରହୁଛି କଣ କରୁଛି କଣ ନ କରୁଛି ବୁଝିପାରୁନି। ଭୁଲ ଯେତିକ କରୁଛି ସେଥିପାଇଁ ନିଶା ସମାଜରୁ ହଟେଇବା ଦରକାର୍ ସେଥିପାଇଁ ସମସ୍ତେ ସଚେତନ ହବା ଦରକାର୍ ତାପରେ ଆଜିିକାଲି ଯୁବପିଢି ତ ପୁରା ଗଲାଣି ପଥ ଭ୍ରଷ୍ଟ ଆଉ ହୁଁ ନିଶାରେ ସେ ପୁରା ବୁଡ଼ି ରହିଲେଣି। ସେଥିପାଇଁ ସରକାର୍ ବି ଟିକେ ସଚେତନ ହବା ଦରକାର୍ ସେଥିପାଇଁ ସଚେତନ ସରକାର ସଚେତନ କାର୍ଯ୍ୟକ୍ରମ କରିବା ଦରକାର ଜଣେଇବା ଦରକାର ଘର ଘର ବୁଲି ଆଉ ଗୋଟେ ଯୁବପିଢ଼ି ଯଦି ନଷ୍ଟ ହେଇଗଲା ସ ଉଁ ଘର ବି ନଷ୍ଟ ଗାଁ ବି ନଷ୍ଟ ରାଜ୍ୟ ବି ନଷ୍ଟ ସବୁ ନଷ୍ଟ। ଶାନ୍ତି ଆଉ କୋଉଠି ନାହିଁ।
ତାପରେ ଦେଖୁନାହାନ୍ତି ଯେଉ ଗଛ ଗୁଡ଼ାକ କେମିତି କାଟି କୁଟି ଦେଉଛନ୍ତି ଆଉ ଗରମ କେତ ତେ ଜୋରରେ ହଉଛି? ମାନେ ଗା କାଟି କୁଟି ଘର କରିଦଉଛନ୍ତି କଳକାରଖାନା କରିଦଉଛନ୍ତି ନା ଶେଷରେ କଣ ଅମ୍ଳଜାନ ଅଭାବ ରହୁଛି।
ସେଇଆ ହବ ଆଉ ଗଛର ଗଛ କାଟିବାର ପ୍ରମୁଖ କାରଣ ହଉଛି ଅମ୍ଳଜାନ ଅଭାବ ଆମର ଏକା ଏବେ ଦୁଇ ହଜାର ଉଣେଇଶିରେ ଯୋଉ କୋଭିଡ ଆସିଥିଲା କହୁନା
ଆଜ୍ଞା।
ଅମ୍ଳଜାନ ପାଇଁ ଯୋଉ ହଇରାଣ ହେଲେ ଲୋକ କିଣା ହେଲା ଗାଡ଼ି ଗାଡ଼ି ସବୁ ବାହାର ଦେଶରୁ ଆସିଲା ଅମ୍ଳଜାନ ଆମେ କଣ ତାକୁ ସୃଷ୍ଟି କରିପାରିବାନି ଗଛ ଲଗେଇଲେ ହେଇପାରିବ। ଗଛ କାଟିକି ଏବେ ରୋଡ୍ ରାସ୍ ସ୍ତା ଖାଲି ଘର କରିକି ଜଙ୍ଗଲ ନଷ୍ଟ କରିସାରିଲେଣି। ଆଉ ଜଙ୍ଗଳ ନାହିଁ ତେଣୁକରି ଏଇ ବର୍ଷା ଦିନେ ସବୁ ସଚେତନ ହବା ଦରକାର ନେଇକି ମଞ୍ଜି ଯଦି ପାହାଡ଼ ଗଛ ବ୍ରୁଛରେ ବୁଣିଦବା ତାହେଲେ ହବ। ଏଇ ଆମ୍ବ ଟାକୁଆ ହଉ ପଣସ ମଞ୍ଜି ହଉ ନେଇ ଫୋ ପାଡ଼ି ଦେଇଆସିଲେ କୁଚିଲା ଖାଇ ମଞ୍ଜି ଏଗୁଡ଼ା ସବୁ ଫୋପାଡ଼ି ଦେଇଆସିଲେ ଗଛ ମାନେ ବଢ଼ିଆ ଗଛ ବଢ଼ିଆ ଜଙ୍ଗଲ ସୃଷ୍ଟି କରିପାରିବା।
ଆଜ୍ଞା।
ଆଉ ଅମ୍ଳଜାନ ଟିକେ ହେଲେ ସମସ୍ତଙ୍କ ପାଇଁ ଶୁଭ ସମସ୍ତଙ୍କ ପାଇଁ ଭଲ। ଲାଭଦାୟକ ଶାନ୍ତିରେ ଟିକେ ନିଶ୍ୱାସ ମାରିବା।
ତାପରେ ରହିଲେ ବି ଆମକୁ ଉଁ ଖାଦ୍ୟ ଜାଳେଣି ରୂପେ ବ୍ୟବହାର ବି ଲୋକ କରିପାରିବେ। ଆଉ ଜାଳେଣି ତ ଗଲାଣି ଆଉ ଆଉ ନାଇଁ ଚୁଲି କାହା ଘରେ ଘରେ ମତେ ଲାଗିଲାଣି।
ନା ଫେରେ ହେଇଯିବ ଫେରେ ଆସିଲାଣିି ଗ୍ୟାସ୍ ସମସ୍ୟା ଯାହା ହେଲାଣି ଫେରେ ଜାଳେଣି ଜାଳିକି ହିଁ ଜାଳିବାକୁ ପଡ଼ିବ କିନ୍ତୁ ଗଛ କରିବାକୁ ପଡ଼ିବ ଗଛ କଲେ ସିନା ତମେ କାଠ ଜାଳିବ କାଠ କୋଉଠୁ ଆଣିବ?
ଗାଈ ବି ଆଉ କେହି ରଖୁନାହାନ୍ତି ଦେଖୁନାହାନ୍ତି ଗୋବର ଘଷି ଗୁଣ୍ଡ ଏସବୁ ଜିନିଷ ଯୋଉ ଥିଲା ଆଉ ସେ ସବୁ ଜିନିଷ ଆଉ ନାହିଁ। ହ୍ୟାଲୋ।
ଆଉ ସହରର ତ ଗଲା ଉଠେଇଗଲାଣି ଆମ ଗାଈ ତ ସବୁ ରାଜ ରାସ୍ତାରେ ବୁଲିଲେଣି ଆଉ ଗୁହାଳ ନାଇଁ ଲୋକଙ୍କର
ହଁ ଯଦି ବି କିଏ ରଖୁଛନ୍ତି ସିଏ ରାସ୍ତାରେ ବୁଲୁଛନ୍ତି ଯାହା ଫଳରେ ସଡ଼କ ଦୁର୍ଘଟଣା ହଉଛି।
ଯିଏ ଆସୁଛନ୍ତି ଘରେ କ୍ଷୀର ଦଉଛନ୍ତି ଆଉ
ହୁଁ।
ଆଉ ଦୁର୍ଘଟଣାର ସମ୍ମୁଖୀନ ହଉଛନ୍ତି ତାଙ୍କ ଦ୍ଵାରା ତାଙ୍କ ଦ୍ଵାରା ଲୋକ ବି ମରୁଛନ୍ତି ଗାଡ଼ି ବି ନଷ୍ଟ ହଉଛି ଯୋଉ ତାଙ୍କ ଜୀବନ ବି ନଷ୍ଟ ହଉଛି। ଯେତେବେଳେ ସବୁ ବାହାରକୁ ଯାଉଛି ଗାଈଗୋରୁ ଦୁର୍ଘଟଣାର ଶିକାର ହେଇକି ବାହାରି ପଡୁଛନ୍ତି। ସେଇଟା ମାଲିକ ସଚେତନ ହବା ଦରକାର ତାକୁ ଆଣି ଘରେ ବାନ୍ଧି ଖାଇବାକୁ ଦବା ଦରକାର ତାକୁ ରୋଡ଼ ରାସ୍ତା ଉପରେ ଛାଡ଼ ହଉଛି।
ଆଜ୍ଞା ଆଗରୁ ଯେମିତି ମଈ ଶଗଡ଼ ବଳଦ ଏସବୁ ଥିଲା। ଚାଷ କରା ଯାଉଥିଲା। ଶଗଡ଼ରେ ବସିକି ଯାଉଥିଲୁ କେତେ ଖୁସି ଲାଗୁଥିଲା ଏସବୁ ଜିନିଷ ଆଉ ନାଇଁ।
ସଗଡ ଆଉ ଦେଖିବାକୁ ମିଳୁଛି ନା। ସଗଡ ଆଉ ଦେଖେ ବାକୁ ମିଳୁନି ସଗଡ ଆଉ ଚଲେଇବ କିଏ।
ଏ ଶଗଡ଼ ଯାଉଥିଲା ବଳଦ ଥିଲା ଘରେ ଥିଲେ। ବଳଦ ଦିଟା ସେ ମଇ, ଶଗଡ ଏସବୁ ଜିନିଷ ଥିଲା।
ଆଉ ଏବେ ତ ମେସିନ ସବୁ ଚାଷ କଲାଣି ଆଉ ଲୋକ ବଳଦ କାଇଁ କି ରଖିବେ ଆଉ ଟ୍ରାକ୍ଟରେ ତ ଚାଷ ତ କରି ଦଉଛନ୍ତି ମଞ୍ଜି ତ ବୁଣି ଦଉଛନ୍ତି ସବୁ ବିହନ ତ ବୁଣି ଦଉଛନ୍ତି ମଞ୍ଜି ବୁଣିବା ମେସିନ୍ ବାହାରି ଲାଣି ରୋଇବା ମେ ସିନ ବାହାରିଲାଣି।
ହ
ଆଉ ସବୁ ତ ମେସିନ ରେ କରୁଛନ୍ତି ଆଉ କଣ ମଜୁରୀ ତ ଆଉ ମିଳୁନେଇ। ଚାଷ ବାସ ବି ଆସ୍ତେ ଆସ୍ତେ ଉଠି ଯିବନି କି ଏବେ ଯାଇ ଯେମିତି ଅ ଅଳ୍ପ ଅଳ୍ପ କରୁଛନ୍ତି ଲୋ
ଯା ଆମେ ଟିକେ ଶଗଡ ଫଗଡ ବିଷୟରେ। ଶୁଣିଛେ ଆଉ ଆମ ପର ଜେନେ ଏଁ ପିଲାମାନେ ସେମାନେ ଜାଣି ପାରି ବେନି ଶଗଡ଼ କଁ।
ହୁଁ ମୁଜିୟମ ଯିବେ ଦେଖିବାକୁ ଶଗଡ।
ହଁ। ଆଉ ସେମିତି ବି ପଶୁ, ପକ୍ଷୀ ମାନଙ୍କର ବି ସଂଖ୍ୟା କମିଗଲାଣି।
ମୁଁ ତ କାଉ ଆଉ ଦେଖିବାକୁ କଁ ପାଉନି।
କାଉ ବା କାଉ ସଂଖ୍ୟା କମିଗଲେଇଁ।
କାଉ କଣ ଘର ଚଟିଆ କଣ ତମେ କାଇଁ କହୁନା ଆଉ ଚଢେଇ ଦେଖା ଯାଉଛନ୍ତି ଆମର ଖାଲି ଏଇଠି କୁଣ୍ଡା ଖିଆ ଚଢେଇ ଦି ଚାରି ଟା ବାରି ଆଡେ ବୁ ଲୁ ଚନ୍ତି ନଲେ ଆ
ପାରା ପାରା ମାନେ କେତେ ଆସନ୍ତି ଆଉ କାଇଁ ସେମାନେ ବି ଆଉ ଆସୁନାହାନ୍ତି। ଖାଲି ହଳଦୀ ବସନ୍ତ ଦି ଦିଟା କୋଉ ଦିନ ଦେଖୁଛି ମୁଁ। ନହେଲେ ଆଉ ଦେଖିବାକୁ ମିଳୁନି କିଛି। ଆପଣଙ୍କ ଆଡେ ଅଛନ୍ତି କି?
କଣ?
କାଉ, ପାରା, ହଳଦୀ ବସନ୍ତ।
ନା ମ ସେଇ ପାରା କେତେ ବେଳେ କେମିତି ଛାତ ଉପରେ ଖାଇ ଆକୁ ଦେଲେ ଆସି ଖାଉଛନ୍ତି କାଉ ଫାଉ କାଇଁ ମୁଁ ଆଉ ଦେଖୁନି କାଉ ବୋବା ବି ଆଉ ସୁଣୁନି।
ଏଇ ସକାଳ ହେଲା ପୂର୍ବରୁ ଯେମିତି। କୁକୁଡା, ଗଞ୍ଜା ମାନେ ରାବନ୍ତି।
ଏକ।
ଆଉ ଯୋଉ ହଉଛି କାଉ ରାବନ୍ତି କାହିଁ ମୁଁ ଆଉ ଶୁଣିବାକୁ କେବେ ପାଉନି।
ଆଉ କାଉ ରାବ ଏସି ରେ ଲୋକ ଶୋଉଛନ୍ତି ତାଙ୍କ ନିଦ ଯେତେ ବେଳେ ଭଙ୍ଗୁଛି ଆଠଟା ବେଳକୁ ଉଠିଲା ବେଳକୁ କଁ କାଉ ରାବରେ ଉଠିବେ‌ ହୁଁ।
ହଁ ସେ ଟିକେ ଡେରି ପର୍ଯ୍ୟନ୍ତ ଶୋଇ ପଡୁଛନ୍ତି ବୋଧେ।
ଆଉ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ଅଛି ନା?
ହଁ ହଁ ଆପଣଙ୍କର?
ହଁ ସ୍ୱାସ୍ଥ୍ୟ ଭଲ ଅଛି।
ଆଉ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ ସୁଷମ ଖାଦ୍ୟ ଗ୍ରହଣ କରିବେ।
ଆଜ୍ଞା। ଯା ହଉ ଆପଣଙ୍କୁ ଫୋନ କରି ମୁଁ ବହୁତ କିଛି ଜାଣିବାକୁ ପାଇଲି। ଅଶେଷ ଅଶେଷ ଆପଣଙ୍କୁ ଧନ୍ୟବାଦ ଆପଣ ଯଦି ଫାଙ୍କା ମିଳିବ ମତେ ଟିକେ କଲ୍ କରି ଟିକେ ଆଲୋଚନା କଲେ ମୁଁ ଖୁସି ହେବି।
ହଉ ଠିକ ଅଛି ଠିକ ଅଛି ଯେତେ ବେଳେ। ଯେତେ ବେଳେ ଆପଣ ବି ସମୟ ପାଇବେ ଟିକେ କରିବେ।
ଆଜ୍ଞା ନିହାତି ଭାବରେ। ଆଜ୍ଞା ନମସ୍କାର ରଖୁଛି।